ହ୍ୟାଲୋ।
ନମସ୍କାର।
ମାଡ଼ାମ୍ ନମସ୍କାର।
କଣ କରୁଥିଲେ?
ନାଇଁ ଆଉ କଣ କରିବି? ଘରେ ପିଲାମାନଙ୍କ ସହିତ ଟିକେ ସମୟ ବ୍ୟତୀତ କରୁଥିଲି।
ଅ ହ।
ଆଜ୍ଞା।
ଆଉ ସବୁ ଭଲ?
ହଁ ସବୁ ସେମିତି ଭଗବାନଙ୍କ ଦୟାରୁ ସବୁ ଠିକ୍ ଠାକ୍ ଚାଲିଛି।
ହଁ
ଆଉ ଆପଣ କେ କଣ କରୁଥିଲେ?
ଆ ମୁଁ ଏଇଠି ଅଛି ଶୋଇଥିଲି ଟିକେ ଆଉ।
ଆଛା ସକାଳ ଜଳଖିଆ ଖାଇସାଇଲେଣି।
ହଁ ସକାଳ ଜଳଖିଆରେ ଖା ଆମର ହେଇଥିଲା ଉପ ଉପମା ଉପମା ଚା ଏମିତି ସବୁ ଖିଆ ହେଇଛି ଆଉ।
ଆଚ୍ଛା ଆଉ ପୁଣି ମଧ୍ୟାହ୍ନ ଭୋଜନ କଣ? ଆୟୋଜନ କରୁଛନ୍ତି।
ମଧ୍ୟାହ୍ନ ଭୋଜନ ଆମର ଭାତ ହେଇଛି ଡାଲି ପୋଟଳ କୁରୁମା। ଆଉ ଦହି ଅଛି ଖିଆ ହେବ ଆଳୁ ଚକଟା ଏମିତି ଆଉ।
ଓହୋ ଆଉ ଦେହ ପା ଭ ସବୁ ଭଲ ଅଛି? ଆପଣଙ୍କର ଆପଣଙ୍କର ଘରେ ପିଲା ମାନଙ୍କର।
ହଁ ସବୁ ଭଲ ଆମର।
ଆଛା ଆଉ ରଜ ଗଲା ରଜରେ ସବୁ କଣ କରିଛନ୍ତି?
ରଜରେ କିଛି ନାହିଁ ମୋର ଟିକେ ଆକ୍ସିଡେଣ୍ଟ୍ ହେଇଥିଲା ମୁଁ ଘରେ ତ ପଡ଼ିଛି। ସେମିତି କିଛି ଖାସ୍ ନାହିଁ ଘରେ ଯାହା ମଟନ ଟି ହେଇଥିଲା ପିଠା ପଣା ହେଇଥିଲା ସେଇଆକୁ ଖାଇକି ଅଛୁ ଆଉ।
ମୁଁ କହିଲି ମ୍ୟାଡ଼ାମ୍ ଯୋଉ ଦୁର୍ଘଟଣା ଟି ହେଇଥିଲା ଆପଣଙ୍କର ସେଥିରୁ କିଛି ଉପଶମ ମିଳିଲାଣି?
ହଁ ଯୋଉ ମୋର ମୋର ଯୋଉ ଅଁ ଖଣ୍ଡିଆ ସବୁ ହେଇଥିଲା ସେଗୁଡା ସବୁ ଶୁଖିଲାଣି ଯୋଉ ମାଡ ସବୁ ହେଇଥିଲା ଆଣ୍ଠୁ ହାତ ଫାତ ଯୋଉ ମାଡ ହେଇଥିଲା ତା ଦର୍ଜ ବିନ୍ଧାଟା ଅଛି ଆଉ କମିବ ଲେଟ୍ ହବ ଟିକେ ଆଉ।
ଆଜ୍ଞା। ହ।
ହଁ।
ମୋର ବି ଭଗବାନଙ୍କ ପାଖରେ ପ୍ରାର୍ଥନା ଆପଣଙ୍କର ଶରୀର ଶୀ ଯଥାଶୀଘ୍ର ଠିକ୍ ହେଇଯାଉ।
ଆଜ୍ଞା ଧନ୍ୟବାଦ୍ ଧନ୍ୟବାଦ୍।
ଆପଣ ପୁଣି ପୂର୍ବ ଭଳି ଚାରିଆଡ଼କୁ ଯାଆନ୍ତୁ ଆସନ୍ତୁ।
ଆଜ୍ଞା।
ଆଉ କେତେଦିନି ଆଉ ଘରେ ବସିବେ ଗୋଡ଼କୁ ଧରି?
ହୁଁ।
ଆଉ ମ୍ୟାଡ଼ାମ୍ ଆପଣ ଦଶହରା ଦେଖିଛନ୍ତି ଆମ ଏପଟରେ? ଦଶହରା।
ଦଶହରା ତ ମାନେ ବହୁତ ବଢିଆ ପର୍ବ ମାନେ ଓଡିଆ ମାନଙ୍କର ହିନ୍ଦୁ ମାନଙ୍କର କହିବାକୁ ଗଲେ
ଆପଣଙ୍କ ଘରେ ଆପଣଙ୍କ ଘରେ ହୁଏ ଦଶହରାରେ ପୂଜା ପର୍ବ ପୂଜା ପୂଜି?
ନାଇଁ ଆଗୁରୁ ଆମର ଯୋଉ ବହି ଯୋଉ ବସେନି କଳସ ବସେ ସେ ଆଗୁରୁ ସମସ୍ତେ ସ୍ତେ ଥିଲାବେଳେ ଆମର ବଡ ପରିବାର ସମସ୍ତେ ଥିଲାବେଳେ ଆମେ ସେଟା ପାଳନ କରୁଥିଲୁ ଘରେ। ହୁଁ ସେଉଠୁ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବ ଦଶମୀ ଏମତି ପାଳନ କରୁଥିଲୁ କିନ୍ତୁ ଏବେ ସମ ସମସ୍ତଙ୍କ କାର୍ଯ୍ୟ ବ୍ୟସ୍ତ ସମସ୍ତେ ଦୂରରେ ରହି କାମ କଲେ ସମସ୍ତେ ଘର ଛାଡିକି ଦୂରରେ ରହିଲେ ସେଥିଲାଗି ଆଉ କଁ ମାନେ ଜଣଙ୍କ ଉପରେ ସବୁ ଭାର ପଡିଲା ବେଳକୁ ଜଣେ କଣ କରିପାରିବ ସବୁ ଜିନିଷ ସେଥିଲାଗି ଆମର ବନ୍ଦ ହେଇଗଲା ଆଉ ଏବେ ଆଉ ହଉନି କିନ୍ତୁ ଆମ ଗାଁ ରେ ଯୋଉଁ ଉଁ ଆମ ଗାଁ ରେ ବହୁତ ବଡ ଦୁର୍ଗା ହୁଅନ୍ତି ଆଉ ମୋ ଭଉଣୀ ଘର ଗାଁ ରେ ବି ମାନେ ସେଠି ମା ଅଛନ୍ତି ସେ ମନେ ବହୁତ ମାନେ ପ୍ରସିଦ୍ଧ ଠାକୁରାଣୀ ତାଙ୍କରି ପାଖକୁ ଯାଇକି କି ଆମେ ମନାଉ ପର୍ବପର୍ବାଣୀ ଆଉ।
ଆଛା ଆଛା।
ହଁ।
ଆଉ ଦଶ ଦଶହରାରେ ଆପଣ କଲିକତାରେ ଦଶହରା ଦେଖିଛନ୍ତି ପଶ୍ଚିମବଙ୍ଗର?
ହଁ ହଁ ମୁଁ ଯାଇଥିଲି ଥରେ ମୋ ମାଉସୀ ସେଠି ରହୁଥିଲେ ମାଉସୀ ମଉସା ତାଙ୍କ ପାଖକୁ ଯାଇ ଥିଲି ମୁଁ ମୋତେ ଉଁ ବୁଲେଇଥିଲେ ସେମାନେ ନେଇକି।
ଆଜ୍ଞା।
ହଁ।
ଯା ହଉ।
ଦଶହରା ବି ଆଉ ଗୋଟେ ନେମ୍ ଅଛି ବୀଜୟା ଦଶମୀ ନାଁ ରେ ବି ଦଶହରାକୁ ଆମେ ପାଳନ କରୁ। ଦୁର୍ଗା ପୂଜା ସହିତ ବିଜୟା ଦଶମୀ ବି ଆମେ ପାଳନ କରୁ।
ଆଜ୍ଞା। ଆଉ ସବୁ କଣ ଜାଣିଛନ୍ତି ଦଶହରା ବିଷୟରେ ଟିକେ କହୁନାହାନ୍ତି?
ଆମର ତ ଦଶହରା ଆମର ମେନଲି ତ ଆମ ଗାଁରେ ହୁଏ। ବହୁତ ବଡ ଆକାରରେ ହୁଏ, ଆଉ ଆଶ୍ଵିନ ମାସ ରେ ମା ଆସନ୍ତି ମାନେ ମାନେ ପୃଥିବୀ ପୃଷ୍ଠକୁ ଆସନ୍ତି।
ଆଜ୍ଞା।
ଆଉ ସବୁଠୁ ବଡ ତ ହେଲା କଲିକତାରେ ସବୁଠୁ ବଡ ଆରମ୍ବରରେ ହୁଏ। ଆଉ ଓଡିଶାରେ ମଧ୍ୟ କଟକ ଜିଲ୍ଲା ଜାଣି ନା କଟକ ଜିଲ୍ଲାରେ ବହୁତ ମାନେ ଦୁର୍ଗା ପୂଜା ବହୁତ ମାନେ ପ୍ରସିଦ୍ଧ ସେ ଚାନ୍ଦି ମେଢ ଇଏ ମେଢ ସବୁ ହୁଏ ସେଠି ବହୁତ ତୁ ଲୋକ ଆସନ୍ତି ବହୁତ ଭିଡ ମଧ୍ୟ ହୁଏ ବହୁତ ସାରା ମେଢ ବି ଦେଖ ଦେଖିବାକୁ ମିଳେ ମାନେ ଭଲ ଭଲ ମେଢ଼ ସବୁ।
ଆଜ୍ଞା।
ହଁ। ଆଉ ସେଦିନ ବି ମା ଦୁର୍ଗା ମହିସାଶୁରକୁ ବଧ କରିଥିଲେ। ହଁ ଆଉ ସେଥିଲାଗି ଆମେ ସେଇ ଜିନିଷଟାକୁ ମନଉ। ଆଉ ପ୍ରଭୁ ରାମଚନ୍ଦ୍ର ବି ସେଦିନ ଅ ଇଏ କରିଥିଲେ ଆମର ରାବଣକୁ ଇଏ ବଧ କରିଥିଲେ। ସେଥିଲାଗି ମନଉ ଆମେ।
ଉଁ
ହୁଁ
ମୁ କହିଲି ଆପଣ କଟକ ଦଶହରା ବୁଲିକି ଦେଖିଛନ୍ତି?
ହଁ ମୁଁ କଟକ ମାନେ ଛୋଟବେଳେ ଯାଇଥିଲି ଏବେ ବଡ଼ ହେଲାବେେଳେ ତ ଆଉ ଓ ଏଇ ଭିଡ ସକାଶେ ଆମେ ଯିବାକୁ ଆଉ ଇଛା କରୁନୁ ନା ବଡ ହେଲା ପରେ ଯାଇନି ଛୋଟବେେଳେ ମାମୁଙ୍କ ସହିତ ଯାଇକି ବୁଲିକି ଆସିଥିଲି ମୁଁ।
ଆଚ୍ଛା।
ଆଁ ଆଉ ଆପଣଙ୍କ ସେଠି କେମିତି କଣ ହୁଏ ସବୁ ଦସରା ଆଜ୍ଞା।
ଦଶରା ଆମ ଏଠି ବି ଖୁବ୍ ଧୁମଧାମରେ ହୁଏ।
ଆଜ୍ଞା।
ହଁ ଚାରିଦିନି ଦଶରା ଯୋଉ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ପାଞ୍ଚ ଦିନି।
ହଁ
ବହୁ ଆଡ଼ମ୍ବରର ସହିତ ଆମ ଗାଁରେ ବିଂଶ ପୂଜା ଦୁର୍ଗା ଅଛନ୍ତି ସେଠୀ ତାଙ୍କ ପାଖରେ ଉଁ ଦଶରା ହୁଏ, ପୂଜା ପୂଜି ହୁଏ, ଚଣ୍ଡି ପାଠ ହୁଏ, ଦୋକାନ ବଜାର ପଡ଼ିଥାଏ, ଆଉ ଆମ ଗାଁର ପିଲାମାନେ ସେଠି ଏ ଆ ଉ ଡ୍ରାମା କରନ୍ତି।
ଆଜ୍ଞା।
ଡ୍ରାମା ବି ରାତିରେ ହୁଏ, ଡ୍ରାମା ଆପଣ ଦେଖିବେ ମା ନୁହେ ସେ ଯେମିତି ଯାତ୍ରା ପାଟି କଲା ଭଳିଆ କରିଥିବେ।
ଆଜ୍ଞା ବହୁତ ବଡ ହୁଏ ଆଉ।
ହଁ ବହୁତ ଭଲ ହୁଏ, ବହୁତ ଲୋକ ବି ଆସନ୍ତି।
ହଁ ମାଙ୍କର ତ ମହାଳୟ ଦିନଠୁ ପୂଜା ଆରମ୍ଭ ହେଇଥାଏ ଦୁର୍ଗା ପୂଜା ଆଉ।
ଆଜ୍ଞା।
ଦଶମୀ ସକାଶେ, ଦଶହରା ଯାକେ ଆଉ।
ଆଜ୍ଞା।
ହଁ।
ଆଉ-ଉଁ ଦଶରାରେ କିନ୍ତୁ ଗୋଟା ଦିନିଷ ମାନେ-ଏ ଟିକେ ବୁଲାବୁଲି କରିବାକୁ ଟିକେ ଭଲ ଲାଗେ।
ଆଜ୍ଞା, ସବୁ ବୁଲି ବୁଲି ସବୁ ମେଢ ଦେଖ୍
ହଁ, ସବୁ ଠାକୁରାଣିକି ଯ ଦେଖିଆକୁ ଚାରିଆଡକୁ ଯାଇକି ଯେଉଠି ଯେମତି ହେଇଛନ୍ତି ଠାକୁରାଣ, ଟିକେ ବୁଲିବାକୁ ଭଲ ଲାଗେ।
ହଁ।
ଆପଣ ଯାଆନ୍ତି?
ହଁ, ମୁଁ ବି ଯାଏ। ମୁଁ ଆମର ଏଇଠି ଭୁବନେଶ୍ଵର ଯାଏ। ମୁଁ ତ ଯାଇଥିଲି, କଲିକତା ଥରେ ଯାଇକି ଦେଖି କି ଆସିଥିଲି।
ଆଜ୍ଞା।
ବିଶେଷ କରି ମୋତେ ବେଶୀ ଭଲ ଲାଗେ, ମୋ ନାନୀ ଘର ଗାଁରେ ଯଉ ହୁଅନ୍ତି ମାନେ ବହୁତ ପ୍ରସିଦ୍ଧ ଠାକୁରାଣୀ। ମୁଁ ସେଇଠି ଆସିକି ରହିକି ଦେଖିକି ଯାଏ।
ଆଜ୍ଞା।
ହଁ, ଆଉ ଆମ ଚାରିପଟେ ଯେତିକି ମେଢ ହୁଏ, ଆମର ଏପଟ ଅଞ୍ଚଳରେ। ଘର ପାଖ ଏରିଆରେ ଯେତିକି ହୁଏ। ଆମ ସେ ବୁଲିକି ଆମେ ଦେଖୁ, ଆଜ୍ଞା।
ହୁଁ। ନାଇଁ ଭଲ। ଦଶହରାରେ ବୁଲାବୁଲି କଲେ ଟିକେ ଠାକୁର ଦେଖିକି ଆସିଲେ ଚାରିଆଡୁ, ଟିକେ ମନ ଟା ଭଲ ଲାଗେ। ଆଉ ଟକୁରୁ ମୁକୁରୁ ଟିକେ କଣ ଖାଇ, ଯାତ୍ରାରେ ଯୋଉ ସବୁ ମିଳେ, ଚାଟେ ଗୁପ୍ ଚୁପୁ ମକା, ମମୋ, ଆଇସ୍କ୍ରିମ୍।
ହଁ।
ଆଏସ୍କ୍ର୍ରିମ୍। ନାଁ ମ୍ୟାଡ଼ାମ୍।
ଆଜ୍ଞା।
ହଁ, ଆଉ-ଉ
ଏପଟେ ବି ବହୁତ ବଡ ଆଡମ୍ବରରେ ହୁଏ।
ହଁ।
ଅଳଙ୍କାରରେ ବି ମୁକୁଟ, ଖଣ୍ଡା, ଏଇଗୁଡା ସବୁ ଯୋଉ ଧରିକି କି ମାଆଙ୍କର ମୂର୍ତ୍ତି ଟା ତିଆରି ହୁଏ। ଭାରି ସୁନ୍ଦର ଦେଖା ହୁଏ।
ହଁ।
କୋଉଠି ସୁନାରେ-ଏ ହେଇଥାଏ। କୋଉଠି ରୂପାରେ ହେଇଥାଏ। କୋଉଠି ଚାନ୍ଦିରେ ହେଇଥାଏ। ଆଜ୍ଞା।
ମୁଁ କହୁଥିଲି କଣ ମ୍ୟାଡ଼ାମ୍? ଆପଣ ଯୋଉ କହୁଥିଲେ-ଏ ଉ-ଉ କ-କଲିକତା ଦଶହରା ଆପଣ ଦେଖିଛନ୍ତି। କଲିକତା ରେ-ଏ ଆପଣ ମେଢ଼ ତ ଦେଖିଥିବେ! ଠାକୁରାଣୀଙ୍କର ଗେଟ୍ ଗେଟ୍ଟେ ବଡ଼ ବଡ଼ ଗେଟ୍ ହୁଏ।
ହଁ, ବହୁତ ମଣ୍ଡପ ସଜା ହେଇଥିବ। ମାନେ ଆଖି ପାଉନଥିବ। ଏତେ ସୁନ୍ଦର ସଜା ହେଇଥିବ। ଆଜ୍ଞା, ଆଜ୍ଞା।
ବାନ୍ଧିକିରି ଯୋଉ ସବୁ ମେଢ ତିଆରି କରନ୍ତି। ଟାୱାର ଭଳିଆ ମୋବାଇଲ ଟାୱାର ଠାରୁ ଉଚ୍ଚ।
ରାସ୍ତାଘାଟ ବି ବନ୍ଦ ହେଇଯାଏ କାହିଁକି ନା, ଚାଲି ଚାଲି ଦେଖ୍ ଖିଆକୁ ପଡେ, ସବୁ ଜିନିଷ। ଆଉ ସେଠି ବି ମୁଁ ଶୁଣିଛି, କି ସେଠି ମାନେ କମ୍ପିଟିସେନ୍ ବି ହୁଏ। ଯାହାକୁ ମାନେ ଯୋଉ ଯାହାର-ଅ ମଣ୍ଡପ ଯେତେ ସୁନ୍ଦର ସଜ ମାନେ ସଜା ହେଇଥିବ। ତାଙ୍କୁ ମାନେ ପୁରସ୍କୃତ ମଧ୍ୟ କରାହୁଏ। ହଁ ବାହାରେ ଯାଇକି ବହୁତ ବାହାରେ ଯାଇ ପୁରସ୍କୃତ ସେମାନେ ସେଇ ଅ ଇଏଙ୍କୁ ପୁରସ୍କାର ଦିଆଯାଏ।
ଆଜ୍ଞା।
ଓ ହଁ ଆପଣ ଯାଇକି ବୁଲିଛନ୍ତି ଦେଖିଛନ୍ତି।
ନାଇଁ ମୁଁ ମୁଁ ଆଉ ଦେଖିବାର ସୁଯୋଗ ପାଇନି ମୁଁ କଲିକତାରେ ରହୁଛି। ରହେ କିନ୍ତୁ ମୁଁ ଆଉ ଦେଖିବାର ସୁଯୋଗ ପାଇନି। ଭାବୁଛି କେବେ ସୁଯୋଗ ମିଳିବ ଠାକୁରାଣୀଙ୍କୁ ଟିକେ ଦର୍ଶନ କରିବା ପାଇଁ ଦେଖାଯାଉ।
ହୁଁ ହଁ
ମ୍ୟାଡ଼ାମ।
ଆଜ୍ଞ
ମୁଁ କଣ କହୁଥିଲି ମୋର ଗୋଟେ କଲ୍ ଆସୁଛି ମୁଁ ଆପଣଙ୍କୁ ଟିକେ ସମୟ ପରେ
ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆପଣ ରଖନ୍ତୁ ଆମ ପରେ କଥା ହେବା।